ନ ନାମସାର୍
ହେଲୋ
ହ୍ୟାଲୋ
ଆା ନମସ୍କାର
ହଁ ଆଜ୍ଞା ନମସ୍କାର ଆଉ କଣ କରୁଛନ୍ତି?
ଆପଣ କଣ କରୁଛନ୍ତି କୁହନ୍ତୁ?
ଜୋର ଜୋରରେ କାହା ବେ ଶୁଭା ଯାଉନି।
ଆପଣ କଣ କରୁଛନ୍ତି?
ମୁଁ ଏଇ ବାହାରେ ବୁଲୁଥିଲି ଆଉ ଆପଣ?
ମୁଁ ବସି ଥିଲି ବାହାରେ ଆଉ
ବାହାରେ ବସିଥିଲେ କନ୍ ଏକ ଆମ ଘର ବାଜୁ ପରା ଆପଣଙ୍କର?
ମୋର ପାଖାପାଖି ତମର ଆପଣଙ୍କର ଗୋପାଳପୁର ଆଡ଼େ
ଆଜ୍ଞା ଆଜ୍ଞା ଆଉ ଆପଣ କଣ ଏକା ବଈଛନ୍ତି?
ଏ ହଁ
ହ୍ୟାଲୋ
ଆଜ୍ଞା ଏକା ବସିଛି।
ଏକ ଆଉ କଣ କେମିତି ଚାଲିଛି ସବୁ?
ପ୍ଲସ୍ ଟୁ ସରିଛି ଗ୍ରାଜୁଏସନ କରିବି ଏବେ।
ଆଜ୍ଞା ଆ ଆଉ ଆଗକୁ? ଆ ମୋର ଏବେ ଦଶମ ପରୀକ୍ଷା ସରିଛି ଏ ପ୍ଲସ ଟୁ କରିବି ଆଉ ଆପଣ କୋଉ କଲେଜରେ କରିବେ?
ମୁ କଲେଜ ପାଇଁ ଆପ୍ଲାଏ କରିଛି ସାଲେପୁର ଭରାନନ୍ଦ ଚଣ୍ଡିଗୋଲ ଆପ୍ଲାାଇ କରିଛି ଯଉଠ ଫାଷ୍ଟ ସିଲେକ୍ସନ ତ ଆସିଲାନି ସେକଣ୍ଡ ସିଲେକ୍ସନ କୁ ଏଟ କରି ଆଉ ଆସିବ ଫାଷ୍ଟ ସିଲେକ୍ସନ ଗଟା ସାବି ଦେବୀ ଆଇଥିଲା।
ଆଜ୍ଞା
ସେ ତ ସେ ତ ପଢିବାର ନାହିଁ
ଆପଣ ଆଜ୍ଞା। ହ ଭଲ ଆଉ କେତେ କଣ ମାର୍କ ରଖିଥିଲେ?
ଭଲ ନଥିଲା ଏମିତି ଆଉ ଭଲ ନ ଥିଲା ଯଉ ତିନିଶ୍ ସିକ୍ସେଇଟ
ଆଜ୍ଞା ଆଉ ଆପଣ? ଆପଣ ମୋର ସିକ୍ଟିଥ୍ରୀ ପରସେଣ୍ଟ ଥିଲା। ତେ ସାଥୀ ପର୍ସେଣ୍ଟ ଥିଲା ଆଉ
ଉଁ ହୁଁ ଭଲ ଅଛି।
ଆଜ୍ଞା ମୁଁ ପଢାପଢି କରିନି ଯାହା ରହିଲା ଆଉ। ଆଉ ଆପଣ ନିତି ଦିନିଆ କଣ କାମ କରନ୍ତି କଣ କରିବା ଆପଣଙ୍କୁ ଭଲ ଲାଗେ।
ନିତିଦିନିଆ ହଁ ନିତିଦିନିଆ ଏମତି ବୁଲାବୁଲି। ମାଣ୍ଡୁ କରିବାକୁ ଭଲ ଲାଗେ।
ଆଉ। ଆ ଆପଣ ଏବେ କଣ ଯୋଉ କଣ କେତେଳ କ। ଯେ ସକାଳୁ ଉଠା ଉଠି କରନ୍ତି ନିତିଦିନିଆ କାମ କଣ।
ସକାଳୁ ଉଠି ବାୟାମ୍ ଫାୟାମ୍ କରେ ଦୈଡା ଦୈଡି ପଢାପଢି ଆଉ କଣ।
ପଢାପଢ଼ି ଓହୋ। ଆପଣ କଲେଜ ଜଏନିଂ କେବେ ହବ କେବେ କଲେଜ ଯିବେ।
ହୁଁ ଆଜି ଠାରୁ। କଣ କହିଲେ ସାର୍ ଆଉ ଥରେ କୁହନ୍ତୁ ଆଉ ଥରେ କୁହନ୍ତୁ।
ଆ ଆପଣ କଲେଜ କେବେ ଯିବେ‌।
ଏ ସେ ସେକେଣ୍ଡ ସିଲେକ୍ସନ୍ ବାହାରିଲା ପରେ ଏବେ। ଅଛି ଆଡ଼ମିଶନ ଜୈନିଂ ଡେଟ୍ ଦି ତିନ ତା ପର ଦି ତିନି ଦିନ ରହିବ ତା ଭିତରେ ଆଡ଼ମିଶନ କରିବି। ଚାରି ପାଞ୍ଚ ପାଞ୍ଚ ତାରିଖ ବେଳକୁ ପଳେଇବି।
ଆଜ୍ଞା ମୁଁ ତ ଚାରି ତାରିଖ ଯିବି ଆଜି ସବୁ। ମମି ବାପା ଜିନିଷ ପତ୍ର ଏକା ସବୁ ଠିକ କରିଥିଲେ। ଆଉ ନ ଭାଇ ଯୋଉ କଲେଜରେ ପଢୁଥିଲା ସେଇ କଲେଜରେ ପଢିବି। ଆଉ।
ହଁ ଭାଇ ସେଇ କଲେଜରେ ପଢୁଥିଲେ ଆପଣ ଯୋଉଠି।
ଆଜ୍ଞା ଆଜ୍ଞା। ଆଉ କଣ କୁହନ୍ତୁ଼।
କୋଉଠି ସମର କୋର୍ସ କରିଥିବେ।
ଆଜ୍ଞା ସମର କୋର୍ସ କରିଥିଲି ସମର କୋର୍ସ ମୋର ବହୁତ ଭଲ ରହିଲା। ଆଉ ଆପଣ ପ୍ଲସ ଟୁରେ କଣ। କଣ ରଖିଥିଲେ ଆପଣ ଭଲ ହେଲ୍ପ କରୁଥିଲା ସାହାଯ୍ୟ କରୁଥିଲା। ପଢ଼ାପଢି କରିବାକୁ ସହଜ ହଉଥିଲା।
ଆ ହା ଆଜ୍ଞା।
ଆଉ ଟିକେ କଷ୍ଟ ହେଇଥିଲା ଆଉ କଣ।
ହଁ କହୁଥିଲେ ତ ଆଉ ଭଲ ରହିଲାନି ପ୍ଲସ୍ ଟୁ ଆପଣଙ୍କର।
ଆଉ ଆପଣଙ୍କ ସାଙ୍ଗମାନେ କଣ ସବୁ କରନ୍ତି।
ମୋ ସାଙ୍ଗମାନେ ଭଲ
ଆଜ୍ଞା଼
ସାଙ୍ଗମାନେ ଭଲ ନୁହନ୍ତି କିନ୍ତୁ ଖେଳା ଖେଳି କରନ୍ତି ଏଇ ଫୋନ ରେ ଏମିତି ଗୋଟେ ଗେ ଅଛି ଫ୍ରି ଫାୟାର।
ଆଜ୍ଞା।
ହ ଖେଳା ଖେଳି କରନ୍ତି ଆଉ।
ଆଜ୍ଞା ଆଜ୍ଞା ଆଉ ଆପଣ ଏବେ। କଣ ଚାହୁଁଛନ୍ତି କରିବାକୁ ଆଗକୁ ଭବିଷ୍ୟତରେ ଏମିତି କୋଉ ଚାକିରି ବାକିରି କି ଏମିତି ଡ୍ରିମ୍ ଥିବ ଆପଣଙ୍କର।
ମୋର ଏଇ ଟିଚର୍ ଲାଇନ୍ ଯିବା ପାଇଁ ଇଚ୍ଛା ଅଛି ଶିକ୍ଷକ।
କୋଉ କୋଉ ଟିଚର୍ ଆପଣ ହବାରେ ଇଚ୍ଛା ଅଛି।
କୋଉ ଟିଚର୍ ମତେ ଭଲ। ମ୍ୟାଥ୍ ଫିଜିକ୍ସ୍ ଏଇ ଯଦି ମ୍ୟାଥ୍ ଫିଜିକ୍ସ୍ କୋଉ ଗୋଟେଚର ହବା ପାଇଁ ବହୁତ ଇଚ୍ଛା ଅଛି।
ଆ ଆଜ୍ଞା ଆଜ୍ଞା।
ଆପଣ ପ୍ଲସ ଟୁ କରି କଣ କରିବେ କଣ ପାଇଁ ଭାବିଲେ ପ୍ଲସ ଟୁ କରିବା ଟା ଠିକ୍ ବୋଲି।
ପ୍ଲସ ଟୁ ପରେ ମୁଁ ଏବେ ଭାବିନି ମମି ବାପା ଯାହା କହିବେ ସେୟା କରିବାକୁ ପଡିବ ଆଉ।
ଆପଣ ପ୍ଲସ୍ ଟୁ ସାଇନ୍ସ୍ ପଢ଼ିବା ପାଇଁ କଣ ପାଇଁ ଭାବିଲେ।
ଆଜ୍ଞା।
ହଁ
ପଢି଼ବାକୁ ବିଲକୁଲ୍ ଇଚ୍ଛା ନଥିଲା। ମୋ ଭାଇ ଦେଇ ପଢ଼ିଥିଲେ ବୋଲି ସେ କଲେଜ୍ ରେ ପ୍ଲସ୍ ଟୁ ସାଇନ୍ସି ମୁଁ ସେଇଥିପାଇଁ ପଢୁଛି ନହଲେ ମୋର ପ୍ଲସ ଟୁ ପଢ଼ିବାକୁ ଇଚ୍ଛା ନଥିଲା ଡିପ୍ଲୋମା କରିବି ବୋଲି ଭାବୁଥିଲି।
ନାଇଁ ପ୍ଲସ ଟୁ ପଢ଼ିଲେ କିଛି ନାହିଁ ଆପଣ ସାଇନ୍ସି
ସାଇନ୍ସି ମୁଁ କହିଲି ପା ଏବେ ଆପଣଙ୍କୁ ମୁଁ ଭାଇ ଦେଈ ନେଇଥିଲେ ସାଇନ୍ସି ସେଥିପାଇଁ ନେଲି।
ଆପଣ ଆଉ କିଛି ଏମିତି ଭାଇ ଭଉଣୀ ନେବେ କଣ ଆପଣ ନେଇଯିବେ ଠିକ୍ କଥା?
ଆ ସେ କଥା ଘର ଲୋକ ବୁଝିଲେ ହବ। ଆଉ ମୋ ହାତରେ ସେମିତି ତ କିଛି ନାହିଁ ନା।
ଘର ଲୋକଙ୍କ କଥାରେ ନେଇଛନ୍ତି ଆଉ।
ଆଜ୍ଞା।
ଠାକୁର କରନ୍ତୁ ଆପଣଙ୍କର ଜର୍ନି ଟା ଭଲ କଟୁ।
ଆପଣ ସିଆଡେ ପାଗ କଣ କେମିତି ରହୁଛି?
ପାଗ ଶ୍ରାବଣ ମାସ ବର୍ଷା ଚାଲିଛି।
ଆମ ଇଆଡ଼େ ତ ଦିନ ଆମ ଇଆଡ଼େ ତ ଦିନ ସାରା ବର୍ଷା ହଉଥିବ ଯଦି ଚାରିଟା ବେଳୁ ଛଅଟା ଯାଏଁ ଖରା ପୁରା ବହୁତ୍ ଜୋରେ ଆଉ ଯଦି ଦିନ ସାରା ଖରା ହେଇଥିଲେ ଏଇ ଚାରିଟା ଖରା ବେଳକୁ ବହୁତ୍ ଜୋରରେ ବର୍ଷା ଏଇଭଳିଆ ପାଗ ରହୁଛି ଆଉ।
ଆପଣ ଆଉ ଭୋରୁ ଭୋରୁ ଉଠନ୍ତି ନା ଉଠୁ ଉଠୁ ସାତଟା ଆଠଟା ହେଇଯାଏ।
ନାଇଁ ମୁଁ ଦଶମ ଦଶମ ପଢି଼ଥିଲି ମାଟ୍ରିକ ଏକ୍ଜାମ୍ ଦଉଥିଲି ସେତେବେଳେ ଚାରିଟା ରେ ଉଠୁଥିଲି। ପୁଣି ପ୍ଲସ ଟୁ ରେ ବି ଉଠିଲି ଏବେ ଏବେ ତ ଏକଜାମ୍ ସରି ଏବେ ଏମିତି ଆଉ ଉଠାଉଠି କରୁନି ଆଉ ଗ୍ରାଜୁଏସନ୍ କଲେ ଦେଖା
ଏବେରେଷ୍ଟ୍ ନଉଛନ୍ତି ଆଉ।
ଆପଣରେ କିଛି କୁହନ୍ତୁ କଣ ଆପଣ ମତାମତ କେମିତି କଣ?
କାହା ଉପରେ
ଆଜ୍ଞା ଶୁଭା ହଉନି।
ଉପରେ ଆପଣଙ୍କ ମତାମତ କେମିତି କଣ ସାର୍ କୁହନ୍ତୁ।
କାହା ଉପରେ।
ଚାଷ
ଚାଷ।
ଚାଷ।
ଆ ସେଇ ଚାଷ ଉପରେ ମୋର ଆଜ୍ଞା ଆଜ୍ଞା। ସେ ସବୁ ଚାଷ କଲେ ଆମ ମାଟି ଟା ତ ଉର୍ବର ରୁହେ। ଆଉ ସେମିତି ଦେଖିବାକୁ ଗଲେ ଚାଷ ଟା ଏମିତି କରିବା ସହଜ ନୁହଁ ବହୁତ୍ କଷ୍ଟକର ଯୋଉମାନେ କରନ୍ତି ସେମାନେ ବହୁତ୍ କଷ୍ଟ କରନ୍ତି ଚାଷ ବାସ ଭଲ କରନ୍ତି ଆଉ ସେମିତି ଆପଣ କଣ କଣ ଚାଷ କରନ୍ତି?
ଆମ ଆମର ଏମତି ଘରେ ସବୁ ଚାଷୀ ଆମେ ମାନେ ବଡ଼ବାବା ବାବା ଆମ ଘରେ ଯୋଉ ଚାଷ ହୁଏ ଚାଷ ଏମିତି ଆମେ ଜାଣିଛୁ କିଛି କିଛି ଜାଣିଛୁ। ଚାଷ ଏମତି କଲେ ଭଲ ନା ଆମର ସେମିତି ବହୁତ୍ ପନିରିବା ଲାଗେ ଯେମିତିକି ବାଇଗଣ ଠୁ ଆରମ୍ଭ କରି ପୋଟଳ, ଜହ୍ନି, କାକୁଡ଼ି ଏସବୁ ବହୁତ୍
ଆଉ ବାଇଗଣ ଆଉ ବାଇ ଭଲ ବାଇଗଣ ପୋକରା ବାଇଗଣ ତ ଅ ତାକୁ ଅଲଗା କଲାବେଳକୁ ବହୁତ୍ ପରିଶ୍ରମ ରହୁଥିବ।
ପରିଶ୍ରମ କଣ ସେମିତି ଭଲ ଭଲ ଦେ ମାନେ ଔଷଧିର ବ୍ୟବହାର କଲେ ସି। ଅଳ୍ପ ପୋକା ବାହାରେ ବେଶୀ ପୋକ ବାହାରିବନି।
ଆଜ୍ଞା ଆପଣ ଆଉ କଣ ଆପଣ ଘରେ କିଏ କିଏ ରହୁଛନ୍ତି?
ଖାଲି ଆମେ ବାପା ମାମା ମୁଁ ମୋ ସାନ ଭଉଣୀ ଜଣେ ଅଛନ୍ତି ମୁଁ ବଡ। ଆଉ ଅଛନ୍ତି ଆମର ଇଏ ପଡୋଶୀରେ ପୁଣି ଆମର ଆମର ସିଏ ଭାଇର ବଡ ବାପା ବଡ ଦାଦାଙ୍କ କଣ ଖୁଡି ରୁହନ୍ତି ଆଉ।
ଆଜ୍ଞା ଆପଣ ଘରେ ମୋ ବଡ ଆପା ଆଉ ବଡ ଆମା ତାଙ୍କ ପୁଅ ଝିଅ ଦି ଜଣ ଅଛନ୍ତି ତା ତଳୁକୁ ମୋ ବାପା ମଁ ବାପାଙ୍କର ଗୋଟେ ପୁଅ ମୋ ମମି ତା ତଳକୁ ଦାଦା ଥିଲେ ସେ ଚାଲିଗଲେ। କ୍ୟାନସର ରେ ଆଉ ତାଙ୍କ ସ୍ତ୍ରୀ ଆଉ ତାଙ୍କ ପୁଅ ଅମେରିିକତିରେ ଅଛନ୍ତି। ତା ତଳକୁ ଅଛନ୍ତି ମୋ ସାନ ଦାଦା ସାନ ମମି ତାଙ୍କର ଗୋଟେ ପୁଅ ଆଉ ଗୋଟେ ଝିଅ ଆଉ।
କ୍ୟାସରରେ ଚାଲିଗଲେ କଣ ମାନେ କେତେ ବର୍ଷ ହେଲାଣି କ ମରଣ?
ଏମିତି ମୁଁ ଏମିତି ପଟିକୁଲର୍ ମାନେ ଏମିତି ଠିକ ନିର୍ଦ୍ଦିଷ୍ଟ ବର୍ଷ ତ କହିପାରିବିନି କିନ୍ତୁ ବହୁତ ବର୍ଷ ହେଇଗଲାଣି କ୍ୟାନସରରେ ଚାଲିଗଲେ। ଆଉ ତାଙ୍କର ଗୋଟେ ପୁଅ ଅଛି ସେ ଏବେ ଏବେ ତାର ଷଷ୍ଠ କ୍ଲାସ। ?
ତାଙ୍କ ଉପରେ ପ୍ରମଶନ ଆପଣ ଜାଣିଥିବେ ତ ଭଲଭାବେରେ?
କାହା ଉପରେ?
ଗୁଟକାଟା ତମାଗୁ
ଗୁଟୁକା ତମାକୁ ଖାଇକି ତାଙ୍କ ଘରୁ ଜଣେ ଚାଲିଗଲେ। ଆଉ ଯୋଉମାନେ ଖାଆନ୍ତି ମୁଁ ତାଙ୍କୁ କହୁଛି ନଖାଆନ୍ତୁ କିନ୍ତୁ ଶୁଣନ୍ତିନି। କଥା ବାଆଁରେଇ ଦିଅନ୍ତି ବୁଲେଇ ଦିଅନ୍ତି ଏମିତି ହୁଏନି ସେମିତି ହୁଏନି ଆଉ ମୁଁ କିଛି କୁହେନି ତାଙ୍କୁ।
ଆଜ୍ଞା ଆଜ୍ଞା ତାଙ୍କୁ ବୁଝାଇ ଦିଅନ୍ତି ସେଗୁଡା ସେବନ କରିବା କଥାନୁହେଁ। ଏସବୁ ଖରା ଦିନିଶ ସେବନ କରିବା କଥା ନୁହେଁ।
ଆଜ୍ଞା ଆଜ୍ଞା। ଆଉ ଆପଣ ଗାଧୋଇ ଗଲା ବେଳକୁ କୋଉ ତେଲ ବ୍ୟବହାର କରନ୍ତି?
ଆଜ୍ଞା କୋଉ ତେଲ?
ହୁଁ ହୁଁ ହୁଁ।
ଶୁଭା ହଉନି ଟିକେ ଜୋର କୁହନ୍ତୁ?
ହୁଁ। ବାଲାଜୀ ନଡିଆ ତେଲ ଆଉକଣ।
ହାଲୋ।
ବାଲାଜୀ ନଡ଼ିଆ ତେଲ ବା।
ଆ ବାଲାଜୀ ନଡିଆ ତେଲ। ଆମେ ଯସ୍ମିନ ତେଲ ପୁରା ବଢିଆ ଦେହ ମୁଣ୍ଡ ପୁରା ଥଣ୍ଡା ରଖୁଛି ଚାରିଆଡେ ବି ମାରିପାରିବେ ଆପଣ ସବୁ ଖସିବ।
ନା ଜସ୍ମିନ ତେଲମୁଣ୍ଡ ଥଣ୍ଡା କରେନି ନବରତ୍ନ ତେଲ ଥଣ୍ଡାକରେ ଯସ୍ମିନ୍ ତେଲ ତ ମୁଁ ଏତିକି ଜାଣିଛି ଥଣ୍ଡା କରେନି ବାସ୍ନା ନାହା ଜିବା ବେଳେ ବେଳେ।
ସେ ବାସ୍ନା ସେ ବାସ୍ନା ଟା ହିଁ ମତେ ଭଲ ଲାଗେ। ଆପଣ ଯେମିତି ବାଲାଜୀ ନଡିଆ ତେଲ ଆମର ସେମତି ଯସ୍ମିନ ତେଲ। ହଁ ଆପଣ କଣ କାମ କରିବାକୁ ସବୁଠୁ ଭଲ ଲାଗେ ମାନେ ଏମିତି ଆପଣ ଆଉ କଣ କରନ୍ତି ସବୁବେଳେ ଯୋଉ କାମ ଟା କଲେ ଆପଣକୁ ଭଲ ଲାଗେ। ସାର ମୁଁ କିଛି ଚିଚି ଲାଇନ।
କୋଉ ଖେଳ ବେଶୀ ଭଲ ଖେଳନ୍ତି?
ଆଜ୍ଞା ଦେଖନ୍ତୁ ଆପଣ କହିଲେ କି, ଦିଟା ଖେଳ ଖେଳନ୍ତି। କ୍ରିକେଟ ଆଉ ଗୋଟେ ଏ ଗେମ୍। ଆଉ ଆପଣ ଗେମ୍ ବେଶୀ ଭଲ ଖେଳନ୍ତି ନା, କ୍ରିକେଟ ନା ଦିଟା ଯାକ ଭଲ ଖେଳନ୍ତି।
ଦିଟାଆଙ୍କ
ଦିଟାଆଙ୍କ, ଆଉ ଭଲ ଭଲ।
ଆପଣଙ୍କ
ଆପଣ- ଆପଣ କଣ ସବୁ ଲାଇଫରେ ସବୁ ଭଲ ଅଛି ତ?
ହଁ ମୁଁ ତ ଭଲ ଚାଲିଛି ଆଉ ଦେଖାଯାଉଛି କଣ ଆଜ୍ଞା ଆଜ୍ଞା, ରହ ଧନ୍ୟବାଦ ସାର୍।